ହାଲୋ, ହୁଁ କଣ କରୁଥିଲ?
ଏଇଠି ବସିଥିଲି ଆଉ।
ଆଚ୍ଛା, ଖାଇବା ସଇଲାଣି।
ନାଇଁ ଭାତ ଆଉ ମାଛ ଖାଇଥିଲି। ଭଜା ମାଛ।
ସେ ମ ବିି ସେ ହୁଁ ହୁଁ ମୋର ବି ସେମ୍ ଆଉ ମୋର ବି ସେମ୍ ବା ସେ ପଖାଳ ଭାତ କୁ ମାଛ।
ଆଉ ତରକାରୀ ହେଲେ ଖାଇବି ଯାହା ଆଉ।
ହୁଁ ଆଉ ବର୍ଷା କେମିତି ହଉଛି।
ବର୍ଷା ବର୍ତ୍ତମାନ ଛାଡ଼ିଛି।
ହଁ ଆମର ତ ଆଜି ଏଠି ଛାଡିଛି ଏବେ ଟିକେ-ଟିକେ। ଷ୍ଟାର୍ଟ ହବା ପାଇଁ ହବ ଆଉ ଟିକେ ଟିକେ ହେଲାଣି ଆସିଲାଣି ଆଉ।
ଏବେ କେଉଁଠି ଅଛ ହଷ୍ଟେଲରେ ନା ଘରେ।
ହଁ ବା ହଷ୍ଟେଲରେ ଅଛି।
ଘରକୁ ଯାଉନ କି ଗାଁ କୁ ଯାଉନ।
ଯାଉଛି ଯେ ମୁଁ ଏବେ ଯୋଉ ଛୁଟି ଫୁଟି ହେଲେ ଯାଏ। ଆଉ ରଜ ଛୁଟିରେ ଛୋଟ ଭଉଣୀର ଏକ୍ଜାମ ଥିଲା ତ ସେଥିପାଇଁ ଆଉ ଯାଇନି ଆଉ। ହୁଁ ରଜ କୁ ଯାଇଥିଲି ହେଇଥାନ୍ତି ଦଶହରା କୁ ଯିବି ଆଉ। ଆଉ ଛୁଟି ନାହିଁ ଆଉ ଟୋଟାଲି। ହଁ ଦି ଦିନି ତିନି ଛୁଟିରେ ଏତେ ବାଟ ପୁଣି ଗଲା ଆସିକି ମୋ ଦେହ ଖରାପ ହେଇଯାଉଛି।
ତମ ଗାଁ କୁଆଡ଼େ କି?
ଆମର ଆଠ ଘଣ୍ଟା।
ହୁଁ ହେଲେ ଏ ଛୁଟି ହେଲେ ଯିବ ନା ଆଉ ଖାଲିଟାରେ ଆଉ।
ହଁ ଏତେ ବାଟ କଲେ ଟ୍ରାଭେଲିଂଗ୍ ମାନେ ଏତେ ବାଟ ଗଲା ଯେ ମୋ ମୁଁଣ୍ଡ ଖରାପ ହେଇଯାଉଛି ଟା।
କେତେ ସମୟ ଲାଗୁଛି ତମର।
ଆମର ଯାହା ହେଲେ ତିନି ଘଣ୍ଟା ଲାଗୁଛି ତ।
ବସ୍ ରେ ତିନି ଘଣ୍ଟା ଟ୍ରେନ୍ ରେ?
ଟ୍ରେନ୍ ମୁଁ ଆଉ ସେପଟ ଯୋଉ ଟ୍ରେନ୍ ନାହିଁ।
ଓହୋ ବସ ରେ ଯାଅ।
ହଁ ବସ୍ ରେ ନହେଲେ ସାଙ୍ଗମାନେ ଯାଆନ୍ତି ନା ତାଙ୍କ ସାଙ୍ଗରେ ବାଇକ୍ ରେ ପଳାଇ। ଆଉ ମୋର ତ ଏମିତି ବସ୍ ରେ ଗଲେ ଦେହ ଖରାପ ହେଇଯାଉଛି ଆଉ ପହଞ୍ଚିବି କୁଆଡେ। ହୁଁ।
ହେ ଯିବା ଆସିବା କରିବା ବହୁତ କଷ୍ଟ।
ହୁଁ ଏମିତିରେ ମୁଁ ଏଇଠୁ ଯୋଉ କଲେଜକୁ ଯିବା ପାଇଁ ମୋ ବସ୍ ରେ ଟିକେ ପ୍ରାଇସ୍ କମା ହେଲା ଆଉ ମୋ ବସ୍ ରେ ମୁଁ ଯ ପାଇଁ ମାନେ ବାହାରନ୍ତି ମୋବସ୍ ଭିତରେ ପଶିଗଲା ମୋ ମୁଣ୍ଡ କଣ ହେଇଯାଉଛି। କି ର ଅଟରେ ଯାଉଛି ପା। ଅଟୋ ନହେଲେ ସେ ସେ ରାପିଡୋ ଓବେର ଏୟା କରିକି ଯାଉଛୁ ଆଉ। ହଁ ମୋ ବସ୍ ରେ ଯାଇଥିଲି ହଁ ଟିକେ କମ ହେଇଥାନ୍ତା ପଇସା। ହଁ ଟିକେ ଆଉ ଏଇଥିରେ ଟିକେ କଣ କରିବ।
ହଁ ବୁଲ। ଏମୋରର୍ଜେନ୍ସ ଥିଲେ ମୁଁ ରାପିଡ଼ ବୁକ୍ କରିକି ଯାଏ। ନହେଲେ ମୋ ବସ୍ ରେ ପଳାଏ। କିଛି ଅସୁବିଧା ନାହିଁ ଫାଙ୍କା କିଛି ଅସୁବିଧା ନାହିଁ ଏସି ନନ୍ ଏସି ସେଇ ବେଳେ ବେଳେ ଭିଡ଼ ନହେ
ମୁଁ ତ ଏସି ଏସିରେ ପଶିଲା ମାତ୍ରେ ମୋ ମୁଣ୍ଡ ପେନ୍ ହୋଉଛି। ନନ୍ ଏସି ତ ଗୋଟେ ପ୍ରକାର ଏସି ରେ ପଶିଲା ମାନେ ମୁଣ୍ଡ କଣ ହଉଚି। ଆଉ ନନ୍ ଏସି ରେ ତ ଗୁଡାଏ ଲୋକ ଜାବା ଯାବି ଟାବା ଟାବ ହେଇକି ଯାଉଛନ୍ତି। ଆଁ ଆଉ ଏଯ ହଁ ସେଇପାଇଁ ଆଉ ଭଲ ଲାଗୁନି ମୁଣ୍ଡ ଫୁଣ୍ଡ ପେନ୍ ହଉଛି କିଏ ।
ଆଉ ଏବେ କଣ କୋ ସେମିଷ୍ଟା ସେମିଷ୍ଟାର ସରିଗଲା।
କଣ କଣ
ତମର ଚାଲିଥିଲା ନା କଣ ଏକ୍ଜାମ ବା?
ନା ମୋ ଛୋଟ ଭଉଣୀ ଏକଜାମ୍ ଚାଲ୍
ଓ ତମର ଏବେ କଣ କରୁଛ ବର୍ତ୍ତମାନ?
ମୁଁ ଏବେ କଲେଜରେ ଜବ କରୁଛି।
ଓହୋ ଯଵ୍ କରୁଛ।
ହଁ କଲେଜ୍ ରେ ଜଵ୍ କରୁଛି, ଭୁବନେଶ୍ୱରରେ ପୁଣି ଏକଜାମ୍ ଚାଲିଛି। ଏ ଆର ଟିକେ ଇଏ ଆଉ ଯିବା ଆସିବା ପାଇଁ ଟିକେ ଅସୁବିଧା ତ ତାର ସିଏ ତ ଓଲା କରିକି ଦିଏ। ଆଉ ମୋର ଟିକେ ଏନ୍ତିଆ
ହଁ ଜବ୍ କରୁଛ ମାନେ ପଇସା ତ
ହୁଁ କୁହ। ଆଉ ପଇସା ଥାଏ ଯୋଉ ମାନଙ୍କର ପ୍ରୋବ୍ଲେମ ନଥାଏ ସେ କଣ ଜବ କରିବା ପାଇଁ ଆସେ। ଜଵ୍ ପ୍ରୋବ୍ଲେମ ନାହିଁ ଯୋଉ ଯୋଉ ମାନଙ୍କ ସେମାନେ ଜଵ୍ କରନ୍ତି ଘରେ ବସିକି ବାପା ମାଙ୍କ ପଇସାରେ ରୁହନ୍ତି ଆଉ ଯୋଉମାନଙ୍କର ଅସୁବିଧା ଅଛି, ସେମାନେ ଜବ କରନ୍ତି କି ନିଜେ ଗୋଟେ ସେଲ ଇଣ୍ଡେପେଣ୍ଡେଣ୍ଟ ହେବା ପାଇଁ ଜବ୍ କରନ୍ତି।
ହଁ।
ହୁଁ।
ପ୍ରୋବ୍ଲେମ ତ ସମସ୍ତଙ୍କ ଲାଇଫରେ ଅଛି।
ହଁ। ମୁଁ ସେଇ କଥା ସେଇଥିପାଇଁ ତ ମୁଁ ମାନେ ଓହୋ ଆସିଛି ଜବ କରିବା ପାଇଁ। ନହେଲେ ଖାଇ ପିଇକି ଘରେ ବସିଥାଏ, ମୋତେ ତ ଏମିତି ରେ ବି ଜବ୍ ଫବ୍ କରି ଇଚ୍ଛା ନାହିଁ।
ବହୁତ କଷ୍ଟ
ବହୁତ କଷ୍ଟ ମାନେ ଜୀବ ତ ଅଧ ଘଣ୍ଟା ମାନେ ରୁମ ରୁ ବାହାରିବ ସେ ସାଢ଼େ ଆଠଟା ନଅଟାରେ ହେଲା, କଲି ଯଦି ସାଢ଼େ ନଅଟା ଦଶଟା ଭିତରେ ପହଞ୍ଚି ଯାଇଥିବ। ଆଉ ଏମିତି କାମ ତ କଲେଜ୍ କାମ ଭାବୁଥିବ ଏତେ ପୁରା ମାନେ ହାର୍ଡ କାମ।
କୋଉ କଲେଜ?
ଆ ହୋଟେଲ ମ୍ୟାନେଜମେଣ୍ଟ।
କୋଉଠି?
ହୁଁ। ଏ ଫୁଲନଖରା।
ଉଁ।
ଫୁଲନଖରା ନଖରା।
ଓହୋ ଫୁଲନଖରା ପାହାଳ ଆଡ଼େ ନା?
ହଁ ହଁ ପାହାଳ।
ଆଚ୍ଛା ଆଉ
ହଁ ଆଣିଛି ମାନେ ଲୋନ୍ ରେ ସେଟା ବି ଟେନସନ୍। ଚାରି ଆଡେ ପା ଝିଅ ପିଲା ପା ହଁ ସଣ୍ଡେ ଛୁଟି ହଁ ଅକେସନ୍ୟାଲ୍ ଛୁଟି ସଣ୍ଡେ ଛୁଟି ଏମିତି ଆଉ
ହଁ ଆଉ ଖାଇବା
ଖାଇବା କଣ ଖାଇବା ମାନେ ହଷ୍ଟେଲ ହଉ କଲେଜ ରେ ହ
ଏବେ ଆଉ କଣ ଖାଇବ?
ଏବେ ଆଉ କିଛି ଖାଇବିନି ଆଉ ଟିକେ ଆସିକି ଖାଇବି ସେ ମାଛ ଅଛି ରୋଷେଇ ହେଲେ ଖାଇବି ଆଉ
ରୋଷେଇ କଣ ହଷ୍ଟେଲ ରୁ ମିଳିଯାଉଛି ନା ନିଜେ କରିବାକୁ ପଡୁଛି
ନାଇଁ ନାଇଁ ମୁଁ ଆଗରୁ ରହୁଥିଲି ହଷ୍ଟେଲରେ ମାନେ ଆ ଛାଡ଼ିଦେଇକି ଅଲଗା ରୋଷେଇ କରିକି ଖାଉଛୁ ଏଇନା ହଁ ଆମର ଏ କଲେଜରେ ଖାଉଥିଲି ଏବେ ସନଣ୍ଡେ କି ଯେଉଦିନ ଛୁଟି ଏମିତି ଯୋଉରା ପଡୁଛି ସେଦିନ ତ ନିଜେ କରି ଖାଇବା ପାଇଁ ପଡେ ନହେଲେ ଏମିତି ଅର୍ଡର କରିକି ଆମେ ଖାଇପିନା କିନ୍ତୁ ମୋ ଛୋଟ ଭଉଣୀ ଟା ଅଛି ନା ସେ ରୋଷେଇ କରିବା ପାଇଁ ପଡୁଛି ଟିକେ ଆଉ
ହଁ
ହୁଁ ଆଉ ରାତିରେ ତ ମୁ ସେଇ ରୁଟି ଫୁଟି ତଳ ଅଛି ହଷ୍ଟେଲ ତଳୁ ଆଣିକି ଖାଇଦିଏ ଆଉ ଏମିତି ଆଉ
ମିଳୁଥିବ ସେଠେ ଆଉ
ହୁଁ
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା ବୋଉ ଭାଇ ଏଇଠି ମୋ ପାଖରେ ପୁଅ ରହିବ ନା ତି ଆଉ ଆଉ ତମର କଣ ଏକ୍ସାମ ଫେଗଜାମ ସଇଲାଣି?
ନାଇଁ ଏକ୍ଜାମ ଆମର ହବ ଫିକ୍ସିଙ୍ଗ ହବ
ଓହୋ ଆଛା ହଁ କେବେ ଏବେ ବୋଧେ
ନା ଏବେ ହଁ ଇଣ୍ଟରନାଲ ହେଲା ପରେ ସେମିଷ୍ଟାର ହେଇଯିବ
ହୁଁ ଏଇନା ବୋଧେ ଏତେବେଳୁ କଣ ହବ ମ ଜୁଲାଇ ଅଗଷ୍ଟ ଲା ଅଗଷ୍ଟ ସେପ୍ଟେମ୍ବର ଓ ସେପ୍ଟେମ୍ବରରେ ହବ ଏକ୍ଜାମ
ନା ମ ଆମର କିଛି ସେମିତି ଟାଇମ ଟେବୁଲ କିଛି ନଥାଏ
ତମର କଣ କି କଣ ନେଇଛ
ଆମର ମାନେ କହିଲ ଉତ୍କଳ ୟୁନିଭରସିଟିରେ ଲେଟ୍ ରେ ଏକ୍ସାମ ହୁଏ ଆମର ରମାଦେବୀରେ ବହୁତ ଜଲଦି ଏକ୍ସାମ ହୁଏ।
ହୁଁ ହୁଁ
ବହୁତ ଜଲଦି ଏକ୍ସାମ କରିଦେଉଛ
ରମାଦବୀରେ ଭଲ ପଢାପଢି କରନ୍ତି ନା
ହୁଁ ପଢ଼ା ପାଢ଼ୀ ତ ଭଲ କରନ୍ତି।
ହୁଁ
ଆମ ସେମିଷ୍ଟାର ଯୋଉ ଏତେ ଜଲଦି କରିଦେଉଛନ୍ତି ବେଳେବେଳେ କୋର୍ସ ସରିନଥାଏ ନହେଲେ ପଢ଼ାପଢ଼ି କରନ୍ତି ଭଲ କରନ୍ତି।
କୋଉ ଅଣ୍ଡର ରେ ଯାଉଛି
କଣ କହିଲ
ତମର କୋଉ ଅଣ୍ଡର ରେ ଯାଉଛି
ଆମର ଅଣ୍ଡର ରେ କିଛି ଯାଉନି ଆମର ୟୁନିଭର୍ସିଟି ଟା ହିଁ
ନାହିଁ।
ଅଣ୍ଡର କିଛି ନାହିଁ ଆମର ନିଜେ ହିଁ ୟୁନିଭର୍ସିଟି।
ଆଉ ତମର ୟୁନିଭର୍ସିଟି ଅଣ୍ଡର ନାହିଁ ନା। ଆମର ଯେତିଁ ବାଣୀବିହାର ହଁ ବୁଝିପାରୁଚି ତମେ ସେମତି ଆମର ଯେମିତି ବାଣୀବିହାର ତମର ସେମିତି ନାହିଁ ନା।
ଆରେ ଆମର ସେମିତି ନାହିଁ ଆମର ରମାଦେବୀ ଟା ୟୁନିଭରସିଟି ତମେ ଜାଣିନ କି?
ଜାଣଛି ରମା ଦେବୀ ୟୁନିଭରସିଟି ଆମ ମ୍ୟାଡାମ ବି ପଢ଼ୁଥିଲେ ସେଥିରେ। ଅଉ ଜଣେ ଦିଦି ବି ପଡିଛନ୍ତି। ଏ କା ମୁ କଲି କାଳେ କାଳେ ଅଣ୍ଡରେ ଥିବ କି କଣ
ନା ନା ନା ସେ କାହା ଅଣ୍ଡରେ ନାହିଁ।
ହୁଁ। ଏ ଆମ କଲେଜ ରେ। ଉତ୍କଳ ୟୁନିଭରସିଟି ଅଣ୍ଡର ରେ ଯାଏ ଆଉ ଏବେ ଯୋଉ କଲେଜ ଅଛି। ତ ଆମର ଯାଉଛି ମଦନପୁର ଯୋଉ ହେପଟେ ଟାଙ୍ଗି କଲେଜ ପାଖରେ ଯେମିତି ସାଂସ୍କୃତିକ ଅଛି ହେଲା। ସେଇଠି ହିଁ ସାଂସ୍କୃତିକ
ସଙ୍ଗୀତ ସଙ୍ଗୀତ
ସଙ୍ଗୀତ ନୁହେ ସଙ୍ଗୀତନୁହେଁ ସଂସ୍କୃତିକ ଜାଣିଥିବ ଆଉ କୋଉଠି କହିଲ ଅ ସେଟା ଏମତି ଆମର ଯଉ ୟୁ ସି ଉ ୟୁନିଭର୍ସିଟି ଅଫ୍ କଲଚର ଜାଣିଥିବ। ସେପଟେ ଗୀତ୍ ରେ ସେପଟେ ହଁ। ସେ ଆମର ବି କଲେଜ ୟୁନିଭରସିଟିରେ।
ଆଉ ତମ ଭଉଣୀର ଏଗ୍ଜାମ ସରିଗଲାଣି।
ହଁ ହଁ ତାର ସରିଗଲାଣି ତାର ତିରିଶ ତାରିଖରେ ସରିଗଲା। ତାଙ୍କ ପ୍ରୋଜେକ୍ଟ ଶମିସନ ହେଇଛି କଣ ଆସିବ ସେ ଏମିତି ପଢୀବାକୁ କିଛି ଦିନ
ତାଙ୍କାର ପି ଜି ବା ନା କଣ।
ହଁ ବା। ଏମତି ଭଲ ତ ଆଉ।
ଏଟା କୋଉ ସେମିଷ୍ଟାର ଚାଲିଥିଲା ତାଙ୍କର। ଏଟା ସରଲେ ସରଲା ତାଙ୍କର।
ହଁ ସଇଲେ ସଇଲା ତାଙ୍କର ଆଉ ଯଦି କିଛି ମାନେ ଯୋଉମାନେ ଦେଇନଥିବେ ଯୋଉମାନେ ଯୋଉ ଇ ୟାଙ୍କର ତ ସଇଲା। ଯୋଉମାନେ ଦେଇନଥିବେ ଗୋଟେ ଗୋଟେ ସେ ଡିସେମ୍ବର କମ୍ପ୍ଲିଟ ହେଇଯିବ ଆଉ।
ହଁ।
ଏ ରିଜଲ୍ଟ ଆସିଲେ ଯାହା ଜଣା ପଡିବ ଆଉ। ନହେଲେ ଆଉ ଡିସେମ୍ବର କମ୍ପ୍ଲିଟ୍ ଆଉ। ତମର କଣ ମାନେ ଏମ୍ ଅଛି ପଢିବା ପାଇଁ।
ଏମ୍ ଅଛି ଆପରେ ବି ଇ ଡ଼ି କରିବି ଆଉ।
ବି ଇ ଡ଼ି
ପିଜି କରୁନ।
ହ୍ୟାଲୋ।
ପିଜି ହେରିକା କରୁନ।
ମୁଁ ପିଜିି ୟାପରେ ଭାବିଛି ଦେଖିଆ ବି ଇ ଡ଼ି ପାଇଁ ତ ପଢୁଛି।
ବିଇଡି ର ପାଇଁ ପ୍ରିପାରେଶନ କଲଣି ନା କରିନ?
କଁ କହିଲ?
ପ୍ଲସ ଟୁ ପରେ ବୋଧେ କରନ୍ତି ବିଇଡ଼ି?
ନାଇଁ ତ ପ୍ଲସ୍ ଥ୍ରୀ ପରେ ନା।
ଆଉ ବିଇଡ଼ି ପ୍ଲସ ଟୁ ପରେ ଯୋଉ ଇଏ କରନ୍ତି ବ ସିଟି କରନ୍ତି ନା ଆହ ଆଚ୍ଛା ଆଚ୍ଛା। ଠିକ ଅଛି ଆ ଆଉ କଣ କହିବେ ନା କହିବି ହଁ ହଁ।
ପରେ କଥା ହେବା ହ। ଧନ୍ୟବାଦ।
ହଁ ହଉ